କୋଉଠି ଭା
କଁ ବା ତେମେ ତ ଆମ ସହିତ ଆସିଲନି ଆମୁକୁ ତ ଏକା ଏକା ଆସିବାକୁ ପଡ଼ିଲା। ଆଉ କଁ କରିଆ କାହାକୁ କହିବି? ତମୁକୁ କହିଲେ ତମେ ଶୁଣୁଚ? ତମେ ତ ଆଉ ଗୋଟେ ନୂଆ ସାଙ୍ଗ ପାଇଗଲ ତାଙ୍କ ସହିତ ଗଲା ବୁଲୁଚ।
କୁନୁ ଭାଇ ଆମର ନୁହଁ?
ଆଚ୍ଛା।
ତାଙ୍କର ରିଚାର୍ଜ ନାଇଁ ଫୋନ୍ ରେ।
ରିଚାର୍ଜ ନାହିଁ?
ନାଁ।
କଁ ଏତେ ଏତେ ଟଙ୍କା କମଉଛନ୍ତି କଁ କରୁଛନ୍ତି ଗୋଟେ ଫୋନ୍ ରିଚାର୍ଜ ଦୁଇଶ ଟଙ୍କିଆ ଗୋଟେ କରିଦେଲେ ମାସେ ଯିବ। ସେତିକି ବି କରିପାରୁନାହାନ୍ତି।
ତମେ ଗୋଟେ ପଳେଇଲ ମତେ ଭାଇ ଖରାପ ଲାଗିଲା।
ଆଉ ଖରାପ କଣ ଲାଗିଲା ତେମେ ମୋ କଥା ଶୁଣିଲନି ମତେ ଭଲ ଲାଗିଲା ତେମେ ତ ମୋ କଥା ଶୁଣିଲନି।
ଆ ସିଏ ମୋଠୁ ଯଦି ହସପ ନେଇନଥାନ୍ତା ମୁଁ ତମ ସହ ଯାଉଥିଲି ନା ନାଇଁ?
ହଁ ହଉ ଏତେ କଣ ଦରକାର ପଇଲା ଯେ ତାଙ୍କୁ ହସପଟ୍ ଦେଇଚ ମାନେ ହସପଟ୍ ବନ୍ଦ କରିହବନି? ଏମିତି କିଛି ତ ଦରକାର ନାହିଁ ନାଁ।
ସେ ବା କଲ୍ ରେ କଥା ହଉଥୁଲେ ଜଣଙ୍କ ସହିତ ତ ସେ କଟି ଯାଇଥାଁ ହଁ କୁନୁ ଭାଇ ସିଦ୍ଧାର୍ଥ ଭାଇ ବି ଆଇଥିଲେ।
ଆ ସିଦ୍ଧାର୍ଥ ଭାଇ ତାକୁ ଦେଇଦେଇଥାନ୍ତେ।
ସିଦ୍ଧାର୍ଥ ଭାଇର ତ ରିଚାର୍ଜ ଯୋଉ ନେଟ୍ ନାହିଁ।
ମାନେ ଜଣଙ୍କ ରିଚାର୍ଜ ନାଇଁ ଜଣଙ୍କ ନେଟ ନାଇଁ ମାନେ ମାନେ ଏଇ ଯୋଉ ଫାଇଭ୍ ଜି ସମାଜରେ ସେମାନେ ଫୋର୍ ଜି ବ୍ୟବହାର କରୁଛନ୍ତି।
ସେ ଫୋର୍ ଜି ବା ତ ସିଦ୍ଧାର୍ଥ ବିମ ଆଉ କଥା ହଉଥିଲ ବା କଣ।
ସିଦ୍ଧାର୍ଥ ବିଷୟରେ ତ ମୁଁ କଥା ହଉଥିଲି ନାଇଁ ତ ମୁଁ ପାଣି ବାବୁଙ୍କ ସହିତ କଥା ହଉଥିଲି।
ଓହୋ ତମେ ପାଣି ବାବୁ ସିଦ୍ଧାର୍ଥ ବାବୁଙ୍କ ସେ କହିଲେ କଣ କଥା ହଉଥିଲ ତ ମାଝି ବାବୁ ସହିତ।
ଆଚ୍ଛା ଆଚ୍ଛା। ଆ ମୁଁ କହିଲି ଆମର ତମେ ଏଇନା କୋଉଠି ଅଛ ମୁଁ
ମୁଁ ଏଇନା ମୁଁ ସେଇ ଜାଗାରେ ଅଛି ହଲିିନି ସେଇଠୁ ମୋଟେ
ଆଚ୍ଛା ମୁଁ ତାହେଲେ ସେଇଠି ଯାଉଛି ତମେ ଶୁଣିଲୁନି ମୋର ଦରକାର ପଇଲା ମୁଁ କହୁଛି ଚାଲ ଚାଲ। ତୁମେ କହିଲ ନାଇଁ ଆହୁରି ଦଶ ମିନିଟ ଆହୁରି ଦଶ ମିନିଟ ରହ ଏତେ ମିନିଟ ମୁଁ ରହିପାରିବି କଥା କହୁଛ।
ଆରେ ଶୁଣ ମୋ କଥାଟା ଶୁଣୁନ ମତେ ଏଇନା ପ୍ରଧାନ ବାବୁ କଲ୍ କରିଥିଲେ। ସିଏ ମତେ କହିଲେ ତମ ନମ୍ବର ଟା ଟିକେ ଦିଅ ମୁଁ ଟିକେ କଲ କରିବି।
ତମକୁ କହୁଛନ୍ତି ଆଚ୍ଛା ତମେ କଣ କହିଲ।
ମୁଁ ନମ୍ବର ଦେଇଛି ସେ କହିଲେ ସେ ଏବେ ନାଇଁ ମୁଁ କହିଲେ ତମକୁ କଲ୍ ଟା କରି କଥା ହେବା ଆଉ।
ତମକୁ କହିଛନ୍ତି।
ହଁ।
ଆଚ୍ଛା।
ହ ହଉ ତମେ ତାକୁ ଦେଇଥାଅ ଆଉ ତା ସହିତ କେତବେଳେ କଣ କଥା ହବ ତା ସହିତ ତମେ କଣ କଥାବ ମୁଁ ତ କିଛି କାଇହିଁ ଓର ପାଉନି।
ଆପଣ ମୁଁ କାହା କଣ କଥା ହେବି ସେ କଣ ବୁଲି ଯାଉଛି ବୋଲି କହୁଥିଲା।
ଓହୋ ତମେ ତାହେଲେ ଗୋଟେ ମିନିଟ୍ ସେଇଠି ଅପେକ୍ଷା କର। ମୁଁ କିଛି ସମୟ ଭିତରେ ତମ ପାଖରେ ପହଞ୍ଚୁଛି ମୁଁ ହେଇଗଲିଣି ଆମ ଏଇ ଆଶ୍ରମ ପାଖରେ। କଣ କଥା କୁ
ତମେ କଣ ଘରକୁ ପଳେଇଥିଲ ନା ସାଇ ମନ୍ଦିର ପଳେଇଥିଲ?
ମୁଁ ଟୋଟାଲ ସାଇ ମନ୍ଦିରରୁ ଘରେ ଯାଙ୍କେ ପଳେଇ ଆସିଲିଣି। ସାଇ ମନ୍ଦିର ରୁ ଆଣିକି ଘରେ ଯାକେ ଘରେ ଦେଇଦେଇ ଆସିଲେଣି। କୋଣ ଲାଇଟ ଧପ, ଧପ ହଉଛି
ଏଇ ବା ହଉଛି ଏଇଠି।
ଧପ ଧପ ହଉଛି ସେ ଜମା ତା ପାଖକୁ ଯାଉନି ସେ ଧପ ଧପ ନହେଲେ ବନ୍ଦ ହେଇ ସେ ଯେମତି ଅଛି ସେମିତିି ରୁହ ସେ ଲାଇଟ୍ ସେମିତି ହେଉଥାଉ, ଟିକେ ଆଲୁଅ ପଡିବ।
ମତେ କାଇଁ ଡର ଲାଗୁଛି ଏକଲା ବସିକି ଜାଉଛିି ନହେଲେ ମୁଁ
ତମକୁ ତ ସଦାବେଳେ ଡର ଲାଗୁଛି ତମ ବୋତ ରେ କିଏ କଣ ବାଲି ଭର୍ତ୍ତି କରିଦଉ ତମ ଲାଇଟ କେତେ ବେଳେ ଧପ, ଧପ ହଉ ତମରି ସାଙ୍ଗରେ ଏତିକି ହଉଛି ମତେ ତ ଡର ଲାଗିଲେ ମୁଁ ତମ ସହିତ ମିଶୁଛି ମୋ ମୋ ସହିତ ଏମିତି କେତେ ବେଳେ ହେଇଯିବ।
ଭାଇ ମୋ ସହିତ ଯାହା ମିଶନି ସଏ ଭାଇ ମୋ ସହିତ ଯିଏ ଅଛି ତମ ସ ପାଖକୁ ପଳେଇବା ବୋ ଲାଗୁଛି।
କିଏ କହିଲ ତମ ସେଇ କଥା ମୋ ପାଖକୁ ଯଦି ପଲେଇ ଆସଥିଲା ନା ମତେ ବି ଡର ଲାଗିବ।
ରାତିରେ ସୋ ଭାଇ ଏ ଦିଆଡେ ସାପ ଟା।
ହଁ, ସାର୍ କିଛି ନାହିଁ ସେ କିଛି କରିବନି ସବୁ ଲାଗନି ତମେ
ସିଦ୍ଧାର୍ଥ ଭାଇ।
ସିଦ୍ଧାର୍ଥ ଭାଇ କହୁଛ ନା ସିଦ୍ଧାର୍ଥ କ ବାଏ କହୁଛ?
ସେ ତାକୁ ଭାଇ ଡାକୁୁଥିଲି ବା ସେ ସାପ ଟାକୁ ତାକୁ ଡାକିକି ଦେଖଉଛି।
ସତରେ ସାପ?
ଏଇ ବୁଲୁଛିି ଆଗରେ।
ଆ ରହ ମୁଁ ଟିକେ ଯାଏ ମୁଁ ବି ଟିକେ ଦେଖେ।
ଭାଇ ତମେ ଦେଖନି ତମର କାଳ ସେମିତିରେ ଭଲ ଅଛି ମୋ ପାଖରେ ମିଶା ମିଶି ରରେନି ଟିକେ କମ କାମ କର।
ମୋ କଥା ଟିକେ ଶୁଣ ମ ମୁଁ ହାୟା ଭୁସା ଚାଲୁଛି ଏନା ମୁଁ ଟିକେ ପହଞ୍ଛି ଯାଏ।
ମୁଁ କହୁଥିଲି କହିଲ କାଲି ଆମ ମାମ ରିର୍ଟାଡ ନେବେ। ଗୋଟେ କଣ ତମର ତ ଦୋକାନ ଅଛି ବୋଧେ। ନା ଚିତ୍ତ ଭାଇ ଅଛନ୍ତି ଚିତ୍ତ ଭାଇଙ୍କ ଦୋକାନ ମୁଁ ଯିବି ଗୋଲାପ ଫୁଲ ଆଣିବାକୁ।
ଗୋଲାପ ମାଳ ତମ ବଜେଟ୍ ବାହାରେ ସେଇଟା ତମେ ଆଣି ପାରିବନି।
ସେଇଟା ମୋ ଉପରେ ଛାଡି ଦିଅ କେତେ ବଜେଟ୍।
ହଁ ମାନେ ସେତେ ଇନକମ୍ ହେଇଗଲାଣି ନା।
କେତେ ଟଙ୍କା ତମକୁ ଦରକାର ଧାର ଫାର୍ କୁହ ଦେବି।
ମାନେ ପଇସା ଏତେ ହେଇ ଗଲାଣି ଯେ ଧାର ଦେବାକୁ ପଡୁଛି ନା। ହଁ ହଉ ଇଏ ଗୋଟେ କଥା ଦବ ଆଉ କଣ ମୁଁ ମାଗିଲେ ମତେ ଦବ ନହେଲେ ଆଉ।
ଏ ବଡ ସାପଟା ବା ନା ମାଛ ଟା ବେ।
ମାନେ ମାଛକୁ ସାପ ବୋଲି ତମକୁ ମାଛ ଲମ୍ବା ନଥାନ୍ତି। ହୁଁ ବହୁତ ବଡ ବାଗେଇ ଦେଖୁଥାଅ।
ଭାଇ ଆଇ କଣ ସେ ପଳେଇଲା ଚାଲି ଚାଲି।
କିଏ ପଳେଇଗଲା କହିଲ ଚାଲି ଚାଲି ଗଲା। ସାପର ଗୋଡ ଅଛି ସେ ଚାଲି ଚାଲି ଯିବ କାଇଁ କଲେ ସେ ମି
ନାଇଁ ଘୋଷାଡି ଘୋଷାଡି ଯାଉଛି ବା ଘୁଷଡି ଘୁଷଡି ମାନେ ଟେକା ଫେକା ମିଳୁନି ମତେ ମୁଁ ଟେକା ଗୋଟେ ମାରୁଛି।
ଟେକା ମାରୁଚ କାଇଁ ଗୁଲ।
ହଁ ସେ ସାପକୁ।
ଏ ହେ ତାକୁ କାହିଁ ବେକାର୍ ରେ ଟେକା ମାରୁଚ ଜୀବଜନ୍ତୁ ଭାଇ କାମୁଡ଼ି ଫାମୁଡ଼ି ଦେବେ।
ସେ ବୌଦ୍ଧ ବହୁତ୍ ଦୂରରେ ଅଛି ବା।
ଅହୋ ହଉ ତା ସହିତ ଲାଗନି।
ନ ଲାଗିଲେ କେମିତି ହବ କହିଲ ଦୁଷ୍ଟ ମନ ରହି ହଉନି ଜୋଷିଲା ଅଛି ପୁରା।
ଓ ତମେ ବି ଜୋଷିଲ ଅଛ।
ଆମର ଏଇନା ଜୋଷିଲା ପଣ ପଳେଇ ଆଇଲା।
ଅହୋ ଜମା ସେମିତି ହୁଉନି ଥରେ କାମୁଡ଼ି ଦବ ମାନେ ଗଲା ପଡ଼ିଥିବ ମେଡ଼ି
ମୁଁ ଟିକେ କୁନୁ ଭାଇଟୁ ସିକିଚି ଜୋଷିଲା କିମିତି କୁଅନ୍ତି।
ହଁ ଗଲା ହଲକ୍ସି ଖାଲି ପିଉଥିବ ଆମର ତ ଏପଟେ ଏଇଠି କଣ
ଗପୁଛନ୍ତି ବୋଧେ ନା କଣ ବହୁତ୍ ଧୀରେ ଧୀରେ ଗଫୁଚନ୍ତି କେତି ଏମିତି।
ଆମର ତ ଏଇଠି କଣ ଏପଟେ ଏଇଠି ବ୍ରତ ପ୍ରଣାୟନ ଚାଲିଛି ଏଇନା।
ସେଇଟା ମୋ ମାମୁଁ ପୁଅ କୁ ମୋ ମାମୁଁ ପୁଅ କହୁଛି।
ଓ ତମେ ବ୍ରାହ୍ମଣ ଲୋକ।
ନାଇଁ ସିଏ ହେବେ ଟିକେ ପା ପଢୁଛି ଲୋକ ତ। ଗୋଟେ ତ ମାମୁଁ ଆଉ।
ଆ ହବ ମାନେ ହିସାବରେ ଆଉ ଓହୋ ଏଟା ଭଲ ଛୁଆଟା ହେଇ ଚି ଆଉ ତାକୁ ମାଳ ଫାଳ ପିନ୍ଦେଇ ଦେଇ ଟୋଟାଲ ଉପରେ ତାକୁ ହଁ ଇଏ ଗୋଟେ କଥା ପଚାରିବାରେ କଣ ଅଛି ଚାଲ ଯିବା ମାଗଣା ବି ମିଳିବା ସେମିତି ଖାଇଦେଇ ଆସିବା ଆଉ କଣ।
ପଶିଯିବ କହିବ ଚନ୍ଦ୍ରଭାନୁ ଯୋଉ ଅଛନ୍ତି ତାଙ୍କର ଭାଇ ଆକାଶ ତାଙ୍କୁ କହିବ ସିଏ ବି କହିଚି। ଇଆ।
ଆକାଶ ନା, ଆଛା ଆଛା।
ଚନ୍ଦ୍ରଭଣ ନାଟା କହିବ ନହେଲେ ତମକୁ ପୁରେଇବିନି।
ଆଛା, ତମ ନା ଟା ମାନେ ସେତିକି, ଅରା ଅଛି ଚନ୍ଦ୍ରଭାନୁ ନାରେ।
ଅଁ ହଁ, ସେ ଚନ୍ଦ୍ରଭାନୁ, ଆକାଶ କହିଦେଲେ ସେ ଭାଇ ସବୁ ଜାଣିଦେବେ ସେଇଠି।
ନାଇଁ ତ, ଆରଥରକ ତ ସେମିତି କଣ ଚନ୍ଦ୍ରଭାନୁ କହିଲି ତ, ସିଏ ପୁରା ହାଇଟ ମୋଡ଼ ଅନ୍ କରିକି ମୋତେ ଅନେଇଲା।
ସିଏ ତାହଲେ ଆଉ କୋବାହାଘରେ ମନ ଇଛା ପଶିଯାଇଥିବ?
ଆଛା, ଆଛା। ମୁଁ କହିଲି ଚାଲୁନ ଟିକେ ଆଜି ବୁଲିବାକୁ ଯିବା, ସେ କାହ୍ନା ଦୋକାନ ଆଡ଼େ।
କାହ୍ନା ଦୋକାନ୍‌ ରେ ଯିଆ?
ହୁଁ, ମନେ ପଇଲାଣି ଟିକେ କାହ୍ନା କଥା, କଣ କରୁଥିବ?
କାହ୍ନା ଭାଇପା କଣ, ତାଙ୍କୁ ଘରେ କଣ କହିଚନ୍ତି ତାକୁ କଣ? ସିଏ ପୁରା ରାଗି ଯାଇଚନ୍ତି ଟିକେ।
କା ଉପରେ କାହ୍ନା ଉପରେ, ନାଇ କାହ୍ନା ରାଗିଯାଇଚି ତାଙ୍କ ଘର ଲୋକ ଉପରେ। ଏ ଭାଇରେ
ମୁଁ କହୁଛି ବାପା ମାଙ୍କ କଥା ଧରିବା କଥା ନୁହଁ, ସିଏ ଗୋଟେ ବଡ ହିସାବରେ କହୁଚନ୍ତି। ସିଏ ତାଙ୍କ କଥା ଧରିକି କାନ୍ଦୁଚି।
ହଁ, ତ ସଦା ବେଳେ ଛୋଟ ଛୁଆଙ୍କ ଭଳିଆ ହେଲା, ସେଇ ସକାଶେ ସେ ମୋଟି ତାକୁ ଛାଡ଼ିକି ପଳେଇଲା।
ନା, ସେ କଥା କୁହନି, ମତେ କାହିଁ ଭଲ ଲାଗୁନି ଏ କଥା ଶୁଣିଲାରୁ।
ଅହୋ, ନାଇଁ ଏଇଟା ଆକ୍ଚୁଆଲି ଘର ଲୋକ ତାର ଯାହା କହନ୍ତି ଭାଇ କହନ୍ତି କଣ, ତାଙ୍କ କଥା କଣ ଧରିବା କଥା?
ମୋ ଗୋଡ଼କୁ ଏଠି କିଏ କଣ କାମୁଡ଼ି ପକେଇଲାଣି।
ସେଇ ସାପ ହେଇଥିବ, ବାଗେଇକି। ମୁଁ ବି ପାଖରେ ନାହିଁ, ମେଡିକାଲ୍‌ ତମକୁ ନେଇକି କିଏ ଯିବ? ଅହୋ, ଏଠି କିଏ ଗୋଟେ ଏଠି ଶସ୍ତା ଡ୍ରୋନ୍ ଉଡେଇଲେଣି।
ଡ୍ରୋନ୍ ଉଡୁଚି, ମୁଁ ଦେଖୁଛି ରୁହ, ମୁଁ ରାତି ଯାଇକି ସେଇଠି। ସେ ଡ୍ରୋନ୍ ବାଲୁକା, ମୁଁ ଡ୍ରୋନ୍ ବାଲୁକା ମୁଁ ଟେଇ ଡ୍ରୋନ୍ ବାଲା କୁ ପା ମୁଁ ଡାକିଚି।
ଓ, ଡ୍ରୋନ୍ ତମେ ଡାକିଚ? ଅ ହ, ଏୟା ବଢିଆ କଣ ନାଲି ନେଳି ଜଳୁଚି ଆଉ। ବାଣ ହଁ ହଁ, ଫୁଟୁଚି, ଟିକେ ଟିକେ କରି ଫୁଟୁଚି, ହଁ। ଆଛା।
ସିଏ ବହୁତ କମ୍ ରେଟରେ ମିଲିଲା, ମୁଁ ଉଠାଇଦେଲିି ଏକାଥରେ ଚାରି ପାଞ୍ଚ ବସ୍ତା ଆଉ।
ପାଞ୍ଚ ବସ୍ତା ବି ଏକାଥରେ ଉଠେଇଦେଲ। ଏତେ ପଇସା ଖାଲି ଆଡେ ସାଡେ ଖାଲି ଖର୍ଚ୍ଚ କରୁଚ। କୋଉଠି ରହିଲ, ନାଇଁ ମୁଁ ଆସିନି ଏପର୍ଯ୍ୟନ୍ତ, ନା ବା
ଆଉ ତମର ଭଳିଆ କିଏ ବହିଚି ସେଠି ଗୋଟେ
ସିଏ କିଏ ଗୋଟେ ହେଇଥିବନା, ଦେଖ ଭଲ ବାଗିଆ। ସିଏ କଣ କି, ମୁଁ ମାଆ ହଉଚି ଠାକୁର, ମୁଁ ଚାରିଆଡେ ଦେଖାଯିବି।
ତମେ ତେବେ କମ୍ପ୍ୟୁଟର ସାରକୁ ଯାଇଥିଲ ବୋଧେ ଏଇନା ଏବେ।
ମୁ ଭାବୁଚି ଚାଲ, ମୁଁ କହୁଛି ଚାଲେ ଏଇନାଁ ଚାଲେ କମ୍ପୁଟର ଯିବା, ଆମ ସେ ସବୁ ସାର୍ଟିଫିକଟ କଣ ଅଛି, ସବୁ ଯାକ ନେଇ ଆସିବା। କାଲି ଯାଇକି କିଏ ଅପେକ୍ଷା କରିବ, ଗୁରୁବାରଟା କାଲି। ହଁ ହଉ, ସାର୍ ବି ଶୁଙ୍ଘିବେନି, ସାରଙ୍କ ନାକ ବନ୍ଦ କରିଦବା।
ସାର୍ ମରି ଫରି ଯିବେ, ଏତେ ରିସ୍କ୍ କିଏ ନବ?
ଆରେ ନାଁ ସାର ଠାକୁର ଆମର, ସାଇବାବା, ତୁ ଚାଲୁନୁ ଯିବା, ଏତେ କଥା କଣ?
ଏଇ ଡ୍ରୋନ ଆଇଲା, ଡ୍ରୋନ ଆଇଲା, ଉପରକୁ ଅନାଅ। ତମକୁ ଡାକିଲି ବା ସେ ଓଲେହିବ ଦେଖ ନା ମନକୁ।
ହଁ ତାକୁ ଏମିତି ଡାକେ ଆ କହ ଡାକେ।
ଆ ଆ ଆ।
ଆ ବଢିଆ ଡାକୁଚ ଆଉ କିଏ କ୍ଷୀର ଶିଖେଇଛି ନାଁ ସେମିତି ଡାକିବା।
କ୍ଷୀର ଭାଇ ସିଏ ଆମ କେତେ କଣ ଶିଖେଇଛନ୍ତି ତମେ ଖାଲି ଗୋଟେ କଥା କହିଲେ।
ଏତେ ଥରକ ପରେ ଟିକେ ପବନ ହେଲା ତମର ସେପଟେ ପବନ ହଉଛି। ଓହୋ ସେଇର ପବନହେଲା ନା ହ। ହଁ ହଁ ମଜା ଲାଗିଲା।
ମୁଁ ଯାଇଥିଲି ଆଜି କଲେଜ ସେ ବାଟରେ ଗୋଟେ ପୁଲିସ ବସ ଦେଖିଲି।
ହୁଁ।
ସେଥିରେ ପୁଲିସ ନଥିଲେ ଖାଲି ଚୋର ଗୁଡା ବଇଥିଲେ। ନା ତାକୁ ବି ତ ଉଠେଇ ଦେଇଛନ୍ତି ବୋଧେ ଚୋର ପୁରା।
ବିହାରୀ ବୋଧେ ହେଇଥିବେ ବିହାରର ଚୋର ବୋଧେ ହେଇଥିବେ ସିଏ।
ମତେ ସେୟା ଲାଗିଲାଖୁଛି ଆମ ମତେରେ ଶହେ। ଆମେ ଆମେ ତିନି ଜଣ ଯାଉନା। ଗାଡିରେ ତିନି ଜଣ ଯାଉ ସିଏ ଆମକୁ ସିଏ ଆମେ ଯାଉ ସାଗର ଭାଇ ଜନ୍ମେ ଜୟ ଭାଇ ଆଉ ମୁଁ ଆଉ ଆମେ ଯାଉ ଆମେ ସେଠି କଣ ପୋଲିସ ଆମକୁ ଧଇଲା ମାନେ ସେ ବୟସ ଲୋକଗୁଡା ନୁହଁ ସେ କଣ ତା ଆଡୁ ଆମକୁ ଶହେ ଟଙ୍କା ଦେଇଥିଲା। ସେ କହିଲା କାହାକୁ କିଛି କହିବନି।
ଆଚ୍ଛା ଆରେ ଏଇଠି ମୁଁ ତମକୁ ଦେଖିଲି ହ ଏଇଠି ହାତ। ତଟେ ଅନାଉଚି ଦେଖା ଯାଉନି କି?
ଆ ତମେ ସେଇ ଲୋକ ତମେ ସେଇଠି ବଇଥିଲେ ତମେ ଏପଟୁ କିନ୍ତୁ
ଆରେ ଆରେ ଆରେ ମୁଁ ମୁଁ ଯାଉ ଯାଉଛି ରହିଥାଉ ଯାଉଛି ଯାଉଛି ଫୋନ୍ଟା ରଖ ମୁଁ ଯାଉଛି।
ଅ ହଉ ତାରଲେ ମୁଁ ରଖୁଛି ମୁଁ ଯାଉଛି ଟିକେ ମନ୍ଦିର ତ ବାହାଘର ଭୋଜିଟା ଅଛି।